ଆଜ୍ଞା।
ନମସ୍କାରେ ନମସ୍କାର୍।
ଆଜ୍ଞା ଆପଣଙ୍କର ସ୍ୱର ବୋହୁତ୍ ଧିମା ଧିମା ଆସୁଚି।
ଆ ଏବେ ଶୁଭିଲା?
ନାଇଁ ଆଜ୍ଞା ବୋହୁତ ଧିମା ଧିମା।
ଆପଣ ଟିକେ କଥା ହୋଉଥାନ୍ତୁ। ପ୍ରଥମେ ପ୍ରଥମେ ଆପଣ ଟିକେ ଅଧିକା କଥା ହୁଅନ୍ତୁ। ତାପରେ ସମୟ ହିସାବରେ ସେ ଟିକେ ନର୍ମାଲ ହେଇ ହେଇ ଆସିବ।
ଆଛା ଆଛା ଆଜ୍ଞା ଆଜ୍ଞା। ହଁ ଆମେ କୋହୁଥିଲୁ ଆଜ୍ଞା ଆଜ୍ଞା।
ଆଛା ହୋଉ ଏବେ ରାତି ଅଧରେ ମୁଁ ଯଦି ଜୋରେ ଚିଲେଇବି ତାପରେ ମୋ ବାପା ଜୋରେ ମୋ ଉପରେ ଭି ଚିଲେଇ ଦେବେ।
ଆଜ୍ଞା ଚିଲେଇ ଦେବେ ତାପରେ ଆପଣଙ୍କର ଆଉ ଦେଖା ଦର୍ଶନ ମିଳିବନି। ଉଚ୍ଚ ବିଦ୍ୟାବେଳରୁ।
ଆଉ ରହିପାରେ ମାନେ କାଲି ଗୋଟେ ବଡ଼ କାମଟେ ଅଛି। କେମିତି ମୁଁ ନଗଲେ ହେଇପାରିବ ନା ନା ଯିବାକୁ ପଡିବ।
ଆଛା ଆଛା ବଡ଼ କାମ ବଡ଼ ଏଇ ଯୋଉ କଣ କହନ୍ତି ପର୍ଦାରେ।
ଏଁ ହଁ ହଁ ବଡ଼ ପରଦାରେ ବଡ଼ କାମ।
ଏଇଟା ଆପ୍ ଆପଣଙ୍କର ଯୋଉ ଏଇ ଯୋଉ ଚଳଚ୍ଚିତ୍ର ଦେଖିବାର ଯୋଉ ଇଏଟା ହେଇଚି ହଁ ସେଇଟା କାହାର ପ୍ଲେନ୍ ଥିଲା ପ୍ଲେନ୍?
ଏଇ ପ୍ଲେନ ଟା ଆକ୍ଚୁଏଲି ଏଇଆ ଥିଲା କି ଆମେ ସବୁ ମାସରେ ବର୍ଷକ ଅ ବାର ମାସ ଗୋଟେ ଗୋଟେ ଗୋଟେ ଗୋଟେ ନିହାତି ଯିବୁ।
ଆଛା।
ତ ସେଇ ପ୍ଲାନଟାକୁ ଆମେ ଖାଲି କାର୍ଯ୍ୟ ଭାବ କରିବୁ। ଯେହେତୁ ଆମର ଏଇ ମାସରେ କିଛି ଏମିତି ପ୍ଲାନ୍ ନଥିଲା। ଏଇଥିପାଇଁକି କାରଣ ଆମର ଜଣେ ପୁରୁଷ ମିତ୍ର ଯିଏ ଏଇଠି ନଥିଲେ।
ହୁଁ।
ତ ତାଙ୍କ ପାଇଁ କିି ପ୍ଲେନ୍ ଟାସ୍କ ସ୍ଥଗିତ ଥିଲା। କିନ୍ତୁ ଯେହେତୁ ସିଏ ଆଜି ଆସିକି ଆମକୁ ଅ କଣ କରିଦେଲେ? ସରପ୍ରାଇଜ୍ କରିଦେଲେ। ତ ସେଥିପାଇଁ କି ସେ ପ୍ଲାନ୍ ଟା କାଲିକୁ କାଲି ହିଁ ବନିଗଲା।
ୱାଓ ବୋହୁତ ବଢିଆ ଆଜ୍ଞା ଆଜ୍ଞା ନିଶ୍ଚିତ ଆପଣଙ୍କର ଆପଣଙ୍କର କ କଥା ଶୁଣିକି ମୁଁ ପୁରା ଏମତି ମାନେ କଣ କୁହନ୍ତି ପୁରା ଆଚମ୍ବିତ ସବୁ ହେଇ ଅଚମ୍ବିତ ହେଇଗଲୁ। ମାନେ କେତେ ଚିନ୍ତା କରନ୍ତି ଆପଣ
ଆଜ୍ଞ ଆଜ୍ଞା ନିହାତି ନିହାତି ମୁଁ ବୁଝିପାରୁଚି। ମୁଁ କୋହୁଚି କି ମୋ ଭଏସ୍ ଆପଣଙ୍କୁ ସ୍ଲୋ ଶୁଭୁଚି ତ ଏ ମାମେ ଶୁଭୁଚି
ନାଇଁ ଆଜ୍ଞା ମୁଁ ଏବେ ଟିକେ ଆଡଜେଷ୍ଟ କରିଦୋଉଚି। ଟିକେ କରିଦୋଉଚି କିଛି ପ୍ରୋବ୍ଲେମ୍ ନାହିଁ ଅସୁବିଧା ନାହିଁ।
ଆଛା ଆଛା ଆପଣ ଆଡଜେଷ୍ଟ କଲେ ଚଳିବ ଯେ ଆପଣ କିନ୍ତୁ ଆଡଜେଷ୍ଟ କରିଦେବେ କିନ ତୁ ଯଦି କଲ୍ ଟା କିଛି ହେଇଯିବ ମାନେ ତ ଅସୁବିଧା ହେଇଯିବ। ଆପଣଙ୍କର ବି ମୋର ବି। ତ ସେଇଟା ହୋଉଚି ବଡ଼ କଥା।
ଆଜ୍ଞା ଆଜ୍ଞା ବୁଝିଗଲି ବୁଝିଗଲି। ହଁ ତ ଆମେ ଏଇଆ କହୁଥିଲୁ ଯେ ଆପଣ କେତେ ଚିନ୍ତା କଲେ ଆପଣ ଲୋକ ନେତା କାହିଁ ହଉନାହାନ୍ତି।
ନା ନା ଏବେ ପାଇଁ କି କିଛି ମୋର ପ୍ଲେନ ନାହିଁ ଆଗକୁ ଯଦି ହେବି ହେବି ଆଉ।
ହଁ ନାଇଁ ନାଇଁ ଆପଣ ଆମର ଯୋଉ କଲେଜ ଉଚ୍ଚ ମହାବିଦ୍ୟାଳୟ ଯୋଉ ଅଛି। ସେଥିରେ ବହୁତ ଗୁଡାଏ ଦଳ ଅଛନ୍ତି।
ହୁଁ ହୁଁ।
ଆପଣ ଜାଣିଥିବେ।
ଆଜ୍ଞା ଆଜ୍ଞା।
ତ ଆପଣ ତା ଭିତରୁ ଜଣେ ଠିଆ ହଉନାହାନ୍ତି ଆମେ ଭୋଟ ଦବା।
ଆଚ୍ଛା ଆଚ୍ଛା। ଆଜି ଯାଇ ତ କେବେ ଭାବିିନଥିଲି କିନ୍ତୁ ଆପଣ ଭାବିବାକୁ ଚେଷ୍ଟା କରେଇଲେ। ତ ଜାହା ପାଇଁ କି ଧନ୍ୟବାଦ ଆଉ ଆପରେ ମୁଁ ଟିକେ ବେଶୀ ଭାବିବିନି କାରଣ ମୁଁ ଏମତି କିଛି କରିବିନି।
ମୁଁ ଜାଣିଥିଲି ଆଜ୍ଞା ଆପଣ କାମ ହବନି ଭାତ ସିଝିବନି ଆପଣଙ୍କର ଦ୍ୟାରା।
ହ ଆପଣ ଏମିତି କଣ କହିଦେଲେଣି ଆପଣଙ୍କୁ କିଛି ଗୋଟେ କରିବାକୁ ପଡିବ।
ଆଜ୍ଞା ସତ କଥା କହିଲି ଆପଣ ଭାତ ସିଝେଇଦେବେ ମାନେ ଭାତ ପୋଡିଦେବେ।
ଏଇଟା କହିବା କଣ ନିହାତି
ହିଁ ହିଁ ହ୍ନ ହିଁ ନାଇଁ ଏବେ ଗୋଟେ କ ଛାଡ ମନେ ପଡିଗଲା ତ ଏମତି ସେଇଥିପାଇଁ କହିଦେଲି ଆଉ।
ଆଚ୍ଛା ଆଚ୍ଛା ଆପଣ ଖାଇସାରିଲେଣି କି ନାହିଁ କହିଲେ?
ନାଇଁ ଆଜ୍ଞା ଖାଇବି ଏବେ ମୋ ଭାଇ ଆସିଲା ଲେଟରେ ତ। ସେ କହିଲା ଟିକେ ଦଶ ପନ୍ଦରନଟ ଟିକେ ବସେ ତାପରେ ଖାଇଵା ମୁଁ କହଲି ଚାଲ କୋଇ ବାତ ନେହିଁ।
ଆଛା ମିତି କଥା କି ଆମ ଘରେ ଏଇଟି କି ମଶାମାନେ ଉତ୍ତୁପାତିଆ ଉତ୍ତୁପାତ କରୁଚ ଉତ୍ପାତ କରୁଛନ୍ତି।
ଏ ମଷା ମାନେ ତ ବହୁତ ମାରାତ୍ମକ ହେଇଗଲେଣିି ଆଜିକାଲି ମନ ଇଛା କାମ କରୁଛନ୍ତି। ମାନେ ଚିନ୍ତା କରୁନାହାନ୍ତି ମନୁଷ୍ୟଙ୍କୁ କେତେ କଷ୍ଟ ହଉଛି।
ସେ ମଣିଷଙ୍କ ଦୁନିଆରେ ରହିକି ବେଶୀ ଗୋଟେ ଯାତ୍ରା କରୁଛନ୍ତି।
ହ ହଁ ପୁରା ହଇରାଣ କରିଦଉଛନ୍ତି ମାନେ ଜୀବନ ପ୍ରତି ଭୟ ନାହିଁ ତାଙ୍କର ସେ ଜାଣିଛନ୍ତି ଆମେ ଗୋଟେ ଚାପୁଡ଼ାରେ ତାଙ୍କ ଗୋ ଆମ ଗୋଟେ ଚପୁଡାରେ ସେମାନେ ନିପାତ ହେଇଯିବେ ପୁରା। ଅସ୍ତିତ୍ୱ ମେଟିଯିବ ତାଙ୍କର।
କିନ୍ତୁ ରଙ୍ଗ ତାଙ୍କର।
ମାରିଦେଇକି ଯୋଉ ହାତ ଘସି ଦିଅନ୍ତିନି ଗୋଟେ ଗୋଟେ ଲୋକ।
ଆଜ୍ଞା ଆଜ୍ଞା।
ଆପଣ ଜାଣିଥିବେ ମଶା ମାରିସାରିଲା ପରେ ଗୋଟେ ଗୋଟେ ଲୋକ ହାତ ଘଷି ଦିଅନ୍ତି ପୁରା ପୁରା ହାତ ଘଷିଦିଅନ୍ତି ମାନେ ସେ ମଶା ମାରିଲେ ଦେଖିଲେ ଦଳି ଦିଅନ୍ତି ପୁରାମ ଅଅସ୍ତି ତ୍ଵ ମେଟେଇ ଦିଅନ୍ତି ତାଙ୍କର ଏମାନେ ଏଇ ମଶା ଗୋଟେ ଜାଣିକିବି ଆଟାକ୍ କରୁଛି ମାନିବାକୁ ପଡିଵ ଏଙ୍କୁ।
ପ୍ରବଳ ଚର୍ବି ତାଙ୍କର ଆକ୍ଚୁଆଲି।
ବହୁତ ମାନେ ଗୋଟେ ଗୋଟେ ମଶା ଆମର ଯା ଆପଣ ଗୋଟେ ମଦୁଆ ଲୋକୁ ଦେଖିଥିବେ କେମିତି ଚାଲନ୍ତି ସେମାନେ ରାସ୍ତାରେ।
ଆଜ୍ଞା ଆଜ୍ଞା।
ଯୋଉମାନେ ଯୋଉମାନେ ଅତରିକ୍ତ ପିଇ ଦେଇଥାନ୍ତି ରାସ୍ତାରେ ଏ ଯୋଉ ଆମର କଣ କନ୍ତି ଆମର ଯୋଉ ପଇସା ଯୋଉମାନେ ମାଗନ୍ତି ରାସ୍ତାରେ ବସିକି। କିମ୍ବା ଏକ ଏସବୁ ଆପଣ ବୁଝି ପାର
ହଁ ଅ ମୁଁ ପୁରା ବୁଝିପାରୁଛି।
ଆଜ୍ଞା, ତ ସେମାନେ ଯେଉ କଣ କରନ୍ତି? ଯେମିତି ଚାଲନ୍ତି।
ଆଗ୍ୟା,
ମଶା ଗୁଡ଼ା ଅତିରିକ୍ତ ରକ୍ତ ପିଇସାରଲେ ସିମିତି ଚାଲନ୍ତି। ପେଟ ଫୁଲି ଆଇଥିବ।
ଏବେ ଗୋଟେ ମଶାର ସେଇ ଅବସ୍ଥା ଥିଲା। ଏବେ ହିଁ ଗୋଟେ ରକ୍ତ ପିଇକି ଯାଇଛି। ଏବେ ଜଷ୍ଟ ପାଞ୍ଚ ମିନିଟ୍ ଭିତର କଥା।
ହୁଁ। ଭଗବାନ ଆଃ! ଆଁ ଆଁ।
ସେଏମତି ପାଞ୍ଚମିନିଟ୍ ଭିତ୍ ତରେ ଗୋଟେ ମଶାଟେ ରକ୍ତ ପିଇକି ତା ପେଟଟାକୁ ଏମିତି ଫୁଲେଇ କି ପଳେଇଗଲା ଉଡ଼ିକି।
ଉଡ଼ିବି ପାରିନଥିବେ। ସେମାନେ ଉଡ଼ିବି ପାରୁନଥ
ଏ ସେମାନେ ଖସିକି ପଳେଇଲା ଟିକେ।
ମାନେ ଦୋ-ଦୌଡ଼ିିକି ପଳେଇଥିବ ଆଉ।
ଆଜ୍ଞା ଆଜ୍ଞା, ଠିକ୍ ଧରିଲେ, ଦୌଡିକି ପଳେଇଲା ସେ।
ସେଇ ଯଉ ମଶାଟା ଭାରି ଇଣ୍ଟେରିଷ୍ଟିଙ୍ଗ୍ ନା ଦେଖିବା ପାଇଁ ବହୁତ କମେଡି ଲାଗେ। ଏକ୍ଚୁଆଲିରେ।
ସେଇଭଳିଆ ମଶାଙ୍କର ତାଙ୍କ ମୁଣ୍ଡକୁ ଧରିକି, ତାଙ୍କର ଗୋଟେ ଗୋଟେ ଗୋଟେ ଗୋଟେ ଗୋଡ ହାତ ଶୁଣ୍ଢ ଉପାଡ଼େ। ତା'ପରେ ତା ପେଟଟା କୁ ଏମିତି ଫୋପାଡି ଦିଏ।
ଆପଣ ତ ଆପଣ ତ ପୁରା ଥାର୍ଡ଼ଡିଗ୍ରୀ ଦେଇ ଦଉଛନ୍ତି।
ସତରେ, ମାନେ ମଶା ଗୁରାଙ୍କ ପେଟକୁ ଛାଡ଼ିଦେବି। ମାନେ ତାଙ୍କ ପେଟକୁ ନହଲେ ଗୋଟେ ଥର ମଶାର ରକ୍ କ୍ତ ପିଇ ଦେଇଥିଲା। ଉଡି ପାରୁନଥିଲା ତାକୁ ଧରିଦେଲି ଧରିକି ତାର ସବୁ ପୂର୍ଜାପୁର୍ଜା ଅଲଗା କରିଦେଲି। ମାନେ ତାର ଡେମ୍ ମ୍ଫ ମାନେ ଡେମ୍ଫ କହିଲିଣି
ଯେ ହେ ହେ ହେ ହଁ,
ନା ଡେମ୍ଫ ନୁହଁ। ମାନେ କଣ ସେଟା? ପକ୍ଷୀ! ମାନେ ପକ୍ଷୀ ବି ନୁହଁ, ଗୋଡ ହାତ। ତା ଗୋଡହାତ ସବୁ ଅଲଗା କରିଦେଲି।
ଆପଣ କହିପାରନ୍ତି, ମୋ ବାପା ଟିକେ ଗାଳି ଦଉଛନ୍ତି
ଆଜ୍ଞା ଆଜ୍ଞା।
ହଁ ଯାଉଚି ବା।
ମୋର ଏଇ କାର୍ଯ୍ୟ ଭିତରେ, ଆପଣଙ୍କ ସହିତ କଥା ହେବା ଭିତରେ, ଆମ ଘରେ ଲାଇନଟି ପଳେଇଗଲା।
ଯାଉଚି ଗାଡି ଖାଇବା ଟିକେ ଡେରି ଅଛି।
ତ, ତା ଭିତରେ ଆମ ଘରେ ଲାଇନଟି ପଳେଇଗଲା। ଏବେ ଆମ ଘରେ ଅନ୍ଧକାର ନା ନ ଅନ୍ଧ ଅନ୍ଧକାର ନାହିଁ କିନ୍ତୁ ଲାଇନଟି ପଳେଇଲା। ଆଜ୍ଞା, ଟିକେ ଲାଇନ ବାଲାଙ୍କର ପ୍ରବଳ ଦୋଷ ଅଛି ନା କଣ କରିଆ? ରାତି ଅଧରେ ଲାଇନ କାଟୁଛନ୍ତି।
ଆଜ୍ଞା, ସେଇଠି ତ ମୁଁ ଯେତେବେଳେ କୁହେ, ଏମତି ରାତିରେ ଶୋଇପାରୁନା ଲାଇନା ଟା କାଟିଦେଉଛନ୍ତି। ଲୋକ ବିଶ୍ୱାସ କରୁନାହାନ୍ତି। ଏ ପ୍ରତିକ୍ ଟା ତ ଜମାରୁ ବିଶ୍ୱାସ କରୁନି। ତମ ସେପଟେ ଏରିଆରେ ଲାଇନ୍ କେମିତି କାଟୁଛି। ଆରେ କାଟୁଛି ଭାଇ କାଟି ଦଉଛି। ଆମେ କଣ କରିବୁ?
ବହୁତ ଲାଇନ କଟ୍।
ଆଜ ତକ୍ କି ଆମେ ଆଜି ଯାଏ, ଆଜି ଯାଏ ବିଦ୍ୟୁତ ବିଭାଗର ନା କେହି କିଛି କରିପାରିଛନ୍ତି ନା କରିପାରିବେ? ।
ଲାଇନବାଲାଙ୍କୁ ନବେ ଥର କଲ୍ କରିଥିଲି।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
ଆଜ୍ଞା ଆଜ୍ଞା ତ ମୁଁ ସେ ଲାଇନବାଲାଙ୍କୁ ନବେ ଥର କଲ କରିକି ବି ସେ ମୋର ଗୋଟେ ବି କଲ୍ ରିସିଭ୍ କରିନଥିଲା ସେଇଟା ଅଲଗା କଥା।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
ତ ଓଡ଼ିଶାର ପରମ୍ପରା ଆମର ବହୁତ ଅ ବହୁତ ବହୁତ ହିଁ ଏଇ ଉଚ୍ଚକୋଟିର। ତ ତା ବିଷୟରେ ଆମେ ତ କେବେ ତୁଳନା କରିପାରିବା ନାହିଁ। ତ ଆମେ ନାହିଁ ତା ବିଷୟରେ ବେଶୀ କିଛି ଜାଣିଛେ। ଖାଲି ଆମେ ଯେତିକି କିଛି ଜାଣିଛେ ସେତିକିକୁ ନେଇକି ଆମେ ବଞ୍ଚୁଛେ। ମୁଁ କଣ କହୁଛି ମୁଁ ଜାଣିନି। ତ ଏଇଟା ହଉଛି କଥା। ତ ଏବେ ତ ଆମର ଧର ରଥଯାତ୍ରାଟି ଆସୁଛି। ଆଜି ଆମର ସ୍ନାନ ପୂର୍ଣ୍ଣିମା ଥିଲା। ଆ ସ୍ନାନ ପୂର୍ଣ୍ଣିମା ପରେ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
ସ୍ନାନ ପୂର୍ଣ୍ଣିମା ପରେ କଣ? ଏବେ ତ ତା ପର ପ୍ରୋସେସ ମତେ ଏତେ ଜଣା ନାହିଁ କି କିନ୍ତୁ ଆଗକୁ
। ପୁରୀ ଯିବାର ପ୍ଲାନ୍ ହେଇପାରେ।
ଆ ନା ନା ପୁରୀ ଯିବାର ପ୍ଲାନ୍ ଟା ତ ମୋର ସକ୍ସେସ୍ ହେଇନଥିଲା ଆପଣ ଜାଣିଥିବେ। ଏକ୍ ତ ଚାଲିଲା ପରଦିନ। ତେବେ ମୋତେ ପୁରୀ ଯିବାର କିଛି ପ୍ଲାନ୍ କରିବାର ନାହିଁ କାରଣ ମୁଁ ଏ ଏତେ ଟାଇମ ତ ସ୍ ଲାଇନରେ ଛିଡ଼ା ହେଇପାରିବିନି ଆଉ ୟା ଭି ତ ମୁଁ ଏମିତିରେ ବି ପୁରୀ ଯାଇପାରିବିନି।
ଆରେ ବେଟା ଆପ ତ କିସ ତରଫ
ଏତିକି ସବୁ କଥା ଭିତରେ ଆଗକୁ ତ ରଥଯାତ୍ରା ଆସିବାକୁ ଯାଉଛି।
ହୁଁ ଭାବୁଛି ଆଜ୍ଞା।
ଆଚ୍ଛା ଆଚ୍ଛା ଏମିତି କଥା ତାହେଲେ ଯାଆନ୍ତୁ ବୁଲିକି ଆସିଲେ ଆପଣଙ୍କର ମନଟା ଟିକେ
ନ ଆଜ୍ଞା ସେଇଥି ପାଇଁ ଟିକେ ବହୁତ ଦିନ ହେଲା ଜଗାଦର୍ଶନ ମାନେ ହେଇନି ତ ମନଟା ବିଫଳିତ ରହୁଛି।
ଆଚ୍ଛା ଆଚ୍ଛା। ଆଉ ଆପଣ ଏବେ କଣ ଖାଉଛନ୍ତି ଭଳିଆ ମତେ ମନେ ହଉଛି ଆପଣ ଖାଇକି ଆପଣ କଲ୍ କର କରନ୍ତୁ ଆଉ।
ନାଇଁ ଆଜ୍ଞା ଟିକେ ନ ଖାଇ ଖାଇଲା ବେଳକୁ କଉଛନ୍ତି ଆଜ୍ଞା। ଆଜ୍ଞା ମୁଁ ଖାଇଦେଇି ଆପଣଙ୍କୁ କଲ୍ କରୁଛି।
ଆଜ୍ଞା ଆଜ୍ଞା।
ଆଜ୍ଞା ଏକ ବକ୍ସ ମେ ହୁ